ହ୍ୟାଲୋ ହଁ କୁହ। ହ୍ୟାଲୋ। ହୁଁ କୁହ।
କଣ କରୁଥିଲ ସେତେବେଳେ?
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ। ହଁ ଭଇ କୁହ।
ହୁଁ କରୁ
ବସିଛି।
ହୁଁ ହୁଁ, ହଁ ମୁଁ ଏବେ ଆସଥିଲି ଲାଟିନ ଟିକେ। ଆଉ କଣ କରୁଥିଲୁ କି ଏତେବେଳେ?
ଏଇତ ବସିଛି ଆଉ କଣ କରିବି?
କହିଲ ଟିକେ ରୁହ ମୁଁ କଣ କରୁଛି।
ହୁଁ। ସେତେବେଳକୁ ଟିକେ କଥା ହଉଥିଲି ଆଉ।
ହୁଁ ହୁଁ ହ ହଁ ହ ଆମ ସେଇ ମେସେଜ କଲିନି ଆଉ। କେତେଟା କମ୍ପ୍ଲିଟ ହେଲା କଲ?
ବାଇଶଟା ହେଇଛି।
ବାଇସ ଟା?
ହଁ।
ହଁ ସେଇ ଗଡ଼ିଆଟା ତ।
ତମ କୋଡ଼ିଏଟା?
ହୁଁ।
ଆଉ ଖିଆପିଆ କଲଣି?
ହୁଁ ଏବେ ଯାଉଛି।
ହୁଁ ହୁଁ।
ହୁଁ।
ଆଉ ଭଲ ଅଛ?
ହୁଁ ଭଲ।
ହୁଁ।
ତମେ ଭଲ ଅଛ?
ହଁ ଭଲ ଅଛି ମୁଁ।
କୁଠି ଘରେ ନା ଛାତ ଉପରେ?
ତ ଉପରେ ଅଛି। ସବୁ ଛାତ ଉପରେ ଅଛି। ହୁଁ।
ପବନ ହଉଛି।
ନାଇଁ ମ ପବନ କାହିଁ ବନ୍ଦ ହେଇଯାଇଛି ସବୁ ଅଛି ସବୁଠାରେ ହଲିଲା ବି ଗୋଟେ ଦେଖାାଯାଉନି।
ହୁଁ ବା। ବହୁତ ଗରମ। ହଁ ହୁଁ। ଆଛି।
ଉଁ।
ହୁଁ। ହ୍ୟାଲୋ।
ହଁ।
କୁହ। କଣ ଖାଇସାରିଲାଣି ତମ।
ହଁ ଏଇତ ଖାଇକି ଆଇଲି ଆଉ। ଭାତ ଡାଲି।
ହୁଁ।
ଆଉ ଗୋଟେ କଣ କରଥିଲା ଶାଗ ଭଜା ଗୋଟେ।
ହଁ।
ଖାଇନି ଆଉ ସେମିତି ଖାଇଛି। ଖାଇବା ଭଲ ହେଇଥିବ ତ ପୁଣି। ଭାରି ଜୋରେ ଗରମ ହଉଛି।
ହୁଁ ବହୁତ ଜୋର ନା ହେଲା ଭଳିଆ ହଉଛି।
ମୁଗ ଦିଆ। ଆଉ କଣ କୁହ। ଉୁଁ ସକାଳୁ। ହୁଁ ଚାରି ସାତଟା।
ରାତିରେ କେତେ ଲେଟର ଶୋଉଛ ସତଟାରେ।
ଆଉ ବାରଟା ହେଇଯାଉଛି।
ହୁଁ ହୁଁ ପ୍ର ସକାଳ ବାରଟା ହେଇଯାଉଥିବ ଆଉ।
ହଁ ହଉଛି ବାରଟା ଟାଇମ୍ ଆଉ।
ହୁଁ ହୁଁ।
ତମେ କେତେଟରେ ଉଠୁଛ।
ମୁଁ ପାନ୍ସ ଷ୍ଟା ପାଞ୍ଚଟା ରେ ଉଠି କି ସବୁ କାମ ସାରି। ପୁଣି ଜିମ ଯିବାର ଅଛି।
ଯାହା ହଉ ବହୁତ ସକାଳୁ ଉଠୁଛ।
ହୁଁ ରାତି ଗୋଟ ଶୋଇକି ସକାଳୁ ପୁଣି।
ଅ ହ।
ଉଁ ବୋହୁତ ଜଲ୍ଦୀ ଉଠୁଚ ସେଟା ବଡ଼ କଥା।
ହଁ ହଁ। ହୁଁ।
ହଁ। ଆମ ଯାହା କରିଚୁ ଭୁଲ୍ କରିଚୁ ଆମେ ଭୁଲ୍ ମାଗୁଚୁ ଆମୁକୁ କ୍ଷମା କରି ହଁ।
ସିଜେ ରେ ଆଉ କଣ ଯାଉଚି କାମ ଧନ୍ଦା କିଛି ନାହିଁ। କଲେଜ୍ ତ ଯା ଯାଇନି।
ହଁ ଯିବା ଆଉ।
ଏ କି ପାଠ ହଁ ବା ପ୍ଲସ୍ ଟୁରେ ଇଏ ହବ।
ହୁଁ। ଗ
ଓ
ହୁଁ।
କାଲି କଣ କରିବ ସବୁ?
କାଲି ଆଉ କଣ କରିବି କିଛି ନାହିଁ ଘରେ ତ ଆଉ। ଖାଇ ପିଇକି ଶୋଇବି ହେ ହେଁ। କଣ ତମର କିଛି ପ୍ଲାନ ରଖିଛ କାଲି ପାଇଁ ନା କଣ?
ହ୍ୟାଲୋ ତମେ କଣ ପ୍ଲାନ୍ ରଖିଛ ନା କ ଣ କାଲି ପାଇଁ?
ହଁ ହଁ ସେମ୍ ଡିଉଟି ସକାଳ ପାଞ୍ଚଟାରେ ଉଠ ଚାଲ ଆସ ତାପରେ ଦେଖିବା।
ଉଁ ହୁଁ।
ନ୍ତି କହି ହଉନି କେତେବେଳେ କୋଉଠି କେତେବେଳେ ଅନୁଗୁଳୁ କେତେବେଳେ କାମାକ୍ଷା ଢେଙ୍କାନାଳ, ଭୁବନେଶ୍ୱର, କଟକ ଭାଇ ସହିତ ଡଉ ହଁ ଭାଇ ହୁଁ ହୁଁ
ଆ ହାଉ
ଜ ହାଲୋ।
ହୁଁ
ମାଣ୍ଡୁ କଲ କରୁଛି।
ହୁଁ ତମର
ହଁ ବା
ଆଉ କେତେ ମିନିଟ୍ ଅଛି? ଆଉ ତିନି ମିନିଟ୍ ରହିଯାଅ ଆଉ ତିନି ମିନିଟ୍ ରହିଯାଅ
ହଁ ହଁ ମୁଁ ତାକୁ କହିଲି ବା କହିଲି ରହିଯା ପାଞ୍ଚ ମିନିଟ୍ ଖାଲି
ଆ
ହୁଁ ହୁଁ
କାମରେ ଡେରି କରିବନି, ତାଙ୍କୁ ଟିକେ ଯଦି ଟାଇମ ଦିଅ।
ହଁ ତିନିଟା ଆଙ୍କ ଚବର ଚବର ହଉ
ସକାଳୁ ଉଠଛି ସିଏ ସକାଳୁ ମତେ ଉଠଉଛି ହିଁ ସିଏ।
ଅ ହ।
ଶୋଇ ଶୋଇଥିବି ଶୋଇଥିବି ସେଇ ହିଁ ମତେ ସକାଳ ପାଞ୍ଚଟାରୁ କଲ୍ କରିଥିଲ ପାଞ୍ଚଟା ଦଶ ପନ୍ଦରରେ ମ ଉଠୁ ଏଥିରୁ ପାଞ୍ଚ ଛଅହ ମିଶକଲ୍।
ତାହେଲେ ଆଲାରାମ ଆଉ ଦରକାର ପଡ଼ୁନି ନା।
କଣ ଦରକାର କହୁନ।
ଆଏମିତି ହବ ଟିକେ। ମୁଁ ଉଠୁନି ସକାଳୁ ଶୋଇଲାବେଳେ ଲେଟ ହଉଛି ବାରଟା ହେଇଯାଉଛି ବାରଟା ଗୋଟେ ହେଇଯାଉଛି।
ହ ଏନା-ଏନା କଥା ହବ ରାତି ଗୋଟେ ଦିଟା।
ସଏ ବି ଟିକେ ଚାହୁଁନି ଟାଇମ ଦିଅ। ଟାଇମ୍ ଟିକେ ଦେଲେ ତାଙ୍କୁ ବି ଭଲ ଲାଗିବ।
କଲେଜ ଯାଉଛି କଲେଜ କ୍ଲାସ କରିବ ମତେ କଲ୍ ମାରିବ।
କଣ କ୍ଲାସ ଟାଇମ ରେ?
ନାଇଁ-ନାଇଁ କ୍ଲାସ ସରିବ ମତେ କଅ କଲ-କଲ ମାରିବେ ନହେଲେ କଲ ଟା ରଖିଦେଇ ଭିତରେ ମା ମୋବାଇଲାକୁ ରଖିଦ ମତେ କହିବ ମିଉଟ-ମିଉଟ କରିକି ଥୋଇଦେଇଛି। ଆଉ ହଉ ଶୁଣୁଥା। ହଁ ବ୍ୟାଗ୍ ଭିତରେ ରଖି ଭିଡିଓ କଲ୍ଟା ଅନ୍ କରିକି କହିବ ମ୍ୟୁଟ୍ କରିଦିଅ ମୋତେ ମ୍ୟୁଟ୍ କରିଦେଇ ତମେ ଧରିକି ଖାଲି ବଇଥାଅ। କୁହନା ନିଜର କିଛି ଗୋଟେ କାମ ଅଛି।
ଅ ହଁ।
ଏଇ ଲାଟିନ୍ ଯାଇଥିଲି ମତେ କଲ୍ କଲା। ରହ ସାରିକି ଯାଉଛି ଯାଇକି କଲ୍ କରୁଛି। ତାପରେ ତାପରେ ତମ ଆଗରୁ ତ ଦଶ ତା ସାଙ୍ଗେ କଥା ହେଇକି ତାପରେ ତମକୁ କଲ୍ କଲି ଆଉ। ଆଙ୍କୁ ଟାଇମ ନଦେଲେ ସେ ପୁଣି ଚଢିଯିବ ରାଗିବେ ରୁଷିବେ।
ମୁଁ କଲ କରିବି ଏଇ ଦଶଟାରେ। ମୁଁ ବି କଲ କରିବ ମତେ ବି ଦଶଟା ବେଳକୁ ହଁ ଦଶଟା ଆଗରୁ କଲ୍ କଲେ ହବନି। ହଁ।
ତାକୁ ମୁଁ କହୁଛି ଗେମ୍ ଖେଳୁଛି ସିଏ ମନା କରୁଛି। ହଉ ମୁଁ କ-କହିବି ତମକୁ ବୁଝିକି ମୁଁ ର
ହଁ-ହଁ-ହଁ।